ହଉ, ହଁ।
ହଁ।
କଣ କରୁଚ?
ଏଇଠି ବସି
ଖାଇଲେଇଁ?
ହୁଁ।
କଣ ଖାଇଲ?
ପଖାଳ ଆଉ ମାଛ ଭଜା।
ଯାହଉ। ଆଉ ଖରା କେମିତି?
ଖରା ନାହିଁ କିନ୍ତୁ କେଉଁ ଗୁଳୁଗୁଳି।
ଉଁ ହୁଁ।
ତମ ଆଡ଼େ?
କୁହ? ଆମ ଆଡ଼େ ଏମତି ଖରା।
ଖରା ଜୋରେ?
ହଁ ଜୋରେ, ଗରମ ପୁରା ଗୁଳୁ ଗୁଳି ଏଠି ଅଧିକ ଜୋରେ ହଉଛି।
ହୁଁ, ଆଉ କଣ ଖାଇଥିଲ?
ମୁଁ ଖାଇଥିଲି ବା ଚା ଖାଇଥିଲି, ଆଉ ଚକୁଳି।
ହୁଁ ହୁଁ ତାଲେ ଚା ଚକୁଳି ଖାଇଥିଲ। ହଁ ବା।
ହୁଁ କ।
ଆଉ ଆଜି ଲଞ୍ଚ ରେ କଣ ତୁମର ଖାଇବା କୁହ?
ଆଜି ମଟନ ହଉଛି।
ଓ ଆଉ କଣ ତମେ କରୁଛ?
ନା ମଟନ ମତେ ଆସେନି ମୁଁ କେବେ କରିନି ଘରେ କରୁଛନ୍ତି।
ଦାମିକିଆ ଜିନିଷ ବୋଲି ସେଥି ପାଇଁ ଟ୍ରାଏ ଏ କରୁନ।
ହଁ ବୋଧେ, ତମକୁ ଆସେନା କଣ?
ମୁଁ।
ଆଉ ରଜ ତାହେଲେ ସରିଗଲା।
ହୁଁ।
ଆଉ ଆଜି ସକାଳୁ ଉଠି କଣ କଣ କଲ? କେତେବେଳେ ଉଠିଲ କଣ କଲ?
ମୁଁ ଆଜି ଚାରିଟାରେ ଉଠିଲି। ତାପରେ ଦିଇ ଘଣ୍ଟା ପଢ଼ିଲି ଛଅ ଟା ଯାଏ।
ହୁଁ।
ତାପରେ ଟିକେ ଯୋଗ କଲି।
ହୁଁ।
ତାପରେ ଚା ପିଇଲି। ତାପରେ ଟିକେ ଫୋନ ଚଲେଇକିରି ଗାଧେଇ ପାଧେଇ ପଖାଳ ଟିକେ ଖିଆଏ ବସିଚ ଆଉ।
ଓହୋ ଏମିତି କଥା ତାହେଲେ।
ହୁଁ ହୁଁ। ଆଉ?
ଆଉ?
ତମେ ସ
ପୁଣି ଆଜି, ମୁଁ ତ ଆଜି ଲେଟ ରେ ଉଠିଲି ଆଟା ସାଢ଼େ ଆଠ ଉଠିଲି ତାପରେ ବ୍ରଶ କରି ତାପରେ ଟିକେ ଚା ଚକୁଳି ଖାଇଲି। ତାପରେ ଗୋଟେ ତା ଭୋ ଭଉଣୀର କଣ ନିର୍ବନ୍ଧ ଥିଲା ଫ୍ଲେକ୍ସ ପାଇଁ ଯାଇଥିଲି।
ହୁଁ।
ଫ୍ଲେକ୍ସ କାମ ସାରିକି ଏବେ ଆସିଲି ଘରକୁ ଆଉ ଟିକେ ଗରମ ଜୋର ହଉଛି। ଟିକେ ଫେନ୍ ତଳେ ବସିଛି ପ୍ରବଳ ଗରମ ହଉଛି।
ଆଉ ଏଗେଜମେଣ୍ଟ ଖାଇବାକୁ ଯିବ ନା ଯିବନି?
ନା ଏନଗେଜମେଣ୍ଟ କିଏ ଯାଉଛି?
ଖାଲି ମଟନ୍ ଖାଇବ।
ନା ମଟନ୍ ମୁଁ ଖାଇବିନି। ଟିକେ ପଖାଳ ଖାଇବାକୁ ଇଛା ହଉଛି, ନା ମୁଁ ଖାଏନି ପଖାଳ ଟିକେ ଆଜି ଖାଇବି।
ପଖାଳ ଆଉ କଣ?
ହୁଁ। ପଖାଳ ଆଉ ଦେଖିବା ମାଛ ଭଜା କି ଅଣ୍ଡା ଅମଲେଟ କଣ ଟେ କରିକି ଖାଇଦବା ଆଉ।
ଉଁ ହୁଁ।
କ?
ଆଉ ଘରେ ସମସ୍ତେ ଭଲ ଅଛନ୍ତି? ହାଲୋ।
ହାଲୋ।
ମୋ କଥା ତମକୁ ଶୁବୁନି କି।
ନା ଏବେ ଶୁବିଲା।
ମୁଁ କହିଲି ଘରେ ସମସ୍ତେ ଭଲ ଅଛନ୍ତି।
ଘରେ ସମସ୍ତେ ଭଲ ଅଛନ୍ତି ବା ଏ ଆଜି ମମି ଆସିବ।
ଅହଁ। ମମି ତାହେଲେ ଆଜି ଆସୁଛନ୍ତି।
ହଁ। ସେ ବସିଲା ସାତଟାରେ ଟ୍ରେନ ରେ ବାରଟା ସାଢେ ବାରଟା କି ଗୋଟେରେ ପହଞ୍ଚିବ ଭୁବନେଶ୍ଵରରେ। ତାପରେ ଏଇଠୁ ପହଞ୍ଚୁ ପହଞ୍ଚୁ ତିନିଟା ଆଢେ଼ ତିନିଟା ହବ ଆଉ।
ହୁଁ।
ମମି ତମ ପାଇଁ କଁ ଆଣିଥିବେ ସ୍ଫେଶିଆଲ ତାହେଲେ ଆଉ।
ହୁଁ ଆଉ କଣ ପଢାପଢି କେମିତି ଚାଲିଛି ତମର।
ପଢାପଢି ତ ଏଇ ରଜରେ ଜମା କରିନି। ଭାବୁଚି ଆଜିଠାରୁ ତ ଷ୍ଟାର୍ଟ କଲି। ଆଜି ଆଉ ସାତ ଆଠ ଘଣ୍ଟା ଭଳିଆ ପଢିବି ଆଉ। ନେକ୍ସଟ୍ ଏକ୍ସାମ୍ ଅଛି ତ ଟ୍ବେଣ୍ଟି ଏଇଟିରେ।
ଆଉ ମୁଁ ତେଲ ଜିନିଷ ଭଲ ନା ଭଲ ନୁହଁ।
ନା ଭଲ ନୁହଁ।
କଣ ପାଇଁ ଭଲ ନୁହଁ।
ସୁଗାର କରିବ କୋଲଷ୍ଟର୍ ବଢେଇବ।
ତାପରେ
ଆଉ ଡାଇବେଟିସ୍ ତ ସେଇଟା ସୁଗାରରେ ଯିବ ନା ହାର୍ଟ ପ୍ରୋବ୍ଲେମ୍ ମ ସବୁ।
ତାହେଲେ ଆମେ ମସଲା ମସଲି ଏତେ ଖାଉଚୁ କହିଁକି।
ସେଟା ପାଟି ସ୍ଵାଦ ପାଇଁ ଆମେ ଖାଉଚେ ବାକି ହେଲଥ୍ ପାଇଁ ତ ଜମା ବି ଠିକ୍ ନୁହେଁ।
ହୁଁ ହୁଁ।
ହୁଁ। ଆମେ ଦିନେ ପାଟି ସ୍ଵାଦ କରି ଖାଇଦବା କେତେ ଦିନି ଯନ୍ତ୍ରଣା ଭୋଗିବ।
ହଁ ତମେ ତାହେଲେ ତେଲ ଜିନିଷ ଆଭୋଏଡ୍ କରୁଚ।
ହଁ ନିହାତି।
ବଢିଆ କଥା ତାହେଲେ ଆଉ।
ତମେ ତ ଖାଉଥୁବ ଚରୁୁଥୁବ।
ତେଲ ଆକ୍ଚୋଲି ଯେତେ କମ ଆମେ ୟୁଜ୍ କରିବା ସେତେ ସ୍ଵାସ୍ଥ୍ୟ ପାଇଁ ଭଲ କିନ୍ତୁ ଯେତେ ଅଧିକା କରିବା ସେଥିରେ କ୍ୟାଲୋରି ଥାଏ। ଚର୍ବି ବି ବୋହୁତ ଅଧିକ ବଢାଏ ଯାହା ଫଳରେ ମୋଟା ପଣ ଆମର ଦେଖାଯାଏ। ବ୍ଲଡ଼ ପ୍ରେସର ହାଇ ବ୍ଲଡ଼ ପ୍ରେସର ଦେଖାଯାଏ।
ହୁଁ।
ତାପରେ ଅଧିକ ତେଲରେ ଖାଦ୍ୟ ଯଦି ଯଦି ଆମେ ଭା ଜିବା ତାହେଲେ ଶରୀର ଖରାପରେ କୋଲେଷ୍ଟ୍ରୋର ବୋହୁତ ବଢିପାରେ। ଯୋଉଟା କି ଯାହା ଫଳରେ ଆମୁକୁ ବ୍ରେନ ଷ୍ଟ୍ରୋକ୍ କି ଆ ହାର୍ଟ ଷ୍ଟ୍ରୋକ୍ ହବାର ସମ୍ଭାବନା ଥାଏ।
ହୁଁ ସେଇଟା ହିଁ ତ ମୁଁ କହିଲି।
ତାପରେ ତେଲ ଅଧିକା ଖାଇଲେ ମଧ୍ୟ ଆମର ଯୋଉ ଖାଦ୍ୟ ହଜମ ବି ହୁଏନି।
ହୁଁ।
ପୁରା ପେଟ ଭାରି ଭାରି ଲାଗେ। ତେଣୁ ଆମେ ତେଲକୁ ଆଭୋଏଡ୍ କରିବା କଥା ଯେତେ ପ୍ରୋଟିନ୍ ଖାଦ୍ୟ ଖାଇବା ଦରକାର।
ହୁଁ। ତମେ ଗୋଟେ ଭଲ ଡ ଡାଏଟ କର ପ୍ଲାନ୍ କରିକିନି ଖାଇବା ଷ୍ଟାର୍ଟ କର।
ହଁ। ତାପରେ ଆମେ ଭିଟାମିନ୍ ସବୁ ଖାଇବା ତେଲସର ଭିଟାମିନ୍ ଏ ଡି ଇ କେ ଭଳି। ଦେବାରେ ସାହାଯ୍ୟ କରେ କିନ୍ତୁ ତେଲ ଯଦି ନହବ ତାହେଲେ ଭିଟାମିିନ ବି ରହିବନି।
ବାକି ପୁରା କମ ନୁହଁ କି ପୁରା ଅଧିକ ନୁହଁ।
ହୁଁ ହୁଁ।
ମିନିମମ୍ ଟା
ଆଉ ତମେ ଖାଦ୍ୟର ତେଲ କମ୍ ପକାଅ ନା ନାଇଁ।
ମୁଁ ତ ପୁରା କମ୍ ପକାଏ।
ଯା ହଉ ଭଲ କଥା ଆଉ।
କାହାକୁ ସ୍ୱାଦ ଲାଗେନି ବଧେ।
ଆଉ ଆଉ ଶାଗ ଖାଇବା କଥା ନା ନାଇଁ?
ଶାଗ ନିହାତି ଖାଇବା କଥା।
ଆଉ ତମକୁ କୋଉ ଶାଗ ବନେଇ ଆସେ ଟିକେ କହିଲ।
ତମ ଘୁରା ଘୁରି ଶାଗ ଖାଇବାକୁ ଭଲ ଲାଗେ?
ସେଇଟା କଣ ମୁଁ କେବେ ଜାଣିନି।
ଆରେ ଯୋଉ ସବୁ ପକାର ର ଶାଗ ପଡି ପୁରା ଘଣ୍ଟା ହଏ।
ଓହୋ।
ଦେଖିଛ।
ନା ତମ କହୁନ ମୁଁ ଶିଖିବି।
ସେତାରେ କଣ ପଡିବ ଲ ଯୋଉ କଖାରୁ ପତ୍ର।
ହଁ।
ପୋଇପତ୍ର ତାପରେ କଖାରୁ ଆଳୁ। ତାପରେ ସେଟା କୁହନ୍ତି ଚୁନା ଶାଗ ବି କୁହନ୍ତି ହେଲା। ହୁଁ ଯଉ ଜାଣିଛୁ।
ନା ଜଣିନି।
ହଁ ତାପରେ ଏସବୁ ପତ୍ର ପଡିବ ଆଉ ଯୋଉ ଇଏ ଶାଗ ପଡିବ। କୋଉଁ ଶାଗ କହିଲ କୋସଳା କଣ ସେଟା କହନ୍ତି। କୁଶଳା ଶାଗ ପଡିବ ସବୁ ପଡିକିରେ ତାକୁ ଘଣ୍ଟା ହବ।
ହୁଁ, ହୁଁ।
ଘଣ୍ଟା ହବ ପୁରା ଗ୍ରା ଗ୍ରାଇଣ୍ଡିଙ୍ଗ ପରେ ସେଥିରେ କିଛି ଭାତ ବି ପଡିବ। ହେଲା ଆଉ ଚୁନା ଚୁନା ପଡିବ ଚୁନା।
ହୁଁ।
ଯଉ। ବିରି ଚୁନା ବିରି ଚୁନା। ତାପରେ ତାକୁ ରସୁଣ ମାରିକି ଛୁଙ୍କ ଦିଆ ଖାଇଲେ ପୁରା ହେବି ଭିଟାମିନ୍ସ ମିଳିବ। ଟେଷ୍ଟି ମୁ ଜାଣିନି ମତେ ତ ଟେଷ୍ଟି ଲାଗେ। ହଁ, ହଁ। ବହୁତ ସାରା ସତରେ ଇଏ ମିଳିବ ଭିଟାମିନ୍ସ ଗୁରା।
ବଢିଆ କଥା ତାହେଲେ ଆଉ।
ହୁଁ ତମ ମମିକୁ କହିବ କରିବା ପାଇଁ ହେଲା
ହୁଁ, ହୁଁ।
ମମି କରିବେ ତମେ ଖାଇଦବ ଆଉ।
ତମର ଆଜି କଣ ରୋଷେଇ?
ଆଜି ଆମର ମାଛ ତରକାରୀ ଭା ଭାତ ଆଉ ଛୁଇଁ ଆଉ ଭେଣ୍ଡି ଭଜା।
କି ମାଛ ଆଜି?
ପୋହଳା।
ଓହୋ ସକାଳେ ମାଛ ଭଜା ପଖାଳ ଖାଇଥିଲ ଏବେ ତାହେଲେ ପୋହଳା ତରକାରୀ।
ହୁଁ।
କି ତମେ ରୋଷେଇ କରିବ?
ହୁଁ।
ହୁଁ ହୁଁ। ଆଉ ପଢା ପଢି ତାହେଲେ ସକାଳେ ସାରି ଦେଇଛ?
ହଁ।
ଆଉ ତାହାଲେ ପଢିବାର ନାଇଁ?
ଆଉ ପଢିବ ନା ଆଉ ସାତ ଆଠ ଘଣ୍ଟା ହେ ବାକି ଅଛି।
ଓହୋ ତାହାଲେ ଦିନକୁ ଦଶ ଘଣ୍ଟା ପଢ଼ୁଚ?
ହୁଁ।
ତମେ ପା ଓଏସ ପାଇଁ ପ୍ରିପେୟାର ହଉଚ ବୋଧେ?
ହ୍ୟାଲୋ।
ହଁ।
ହ୍ୟାଲୋ ଓଏସ୍ ପାଇଁ ପ୍ରିପେୟାର ହଉଛ?
ନା ନା।
ଆଉ ତାହାଲେ ଏତେ ଘଣ୍ଟା କଣ ପଡୁଛ।
ଏ ପାଠ ଚାରି ଘଣ୍ଟା ଭଳିଆ ପଢେ ନୋବେଲ ଗୁଡ଼ା ପଢେ ଆଉ ଦି ତିନି ଘଣ୍ଟା।
ସେ ନୋଭେଲ ତ ଓଏସ ପାଇଁ ପଢନ୍ତି ତମେ ସେଇଟା ଖୁସି ପାଇଁ ପଢୁଛ ତାହେଲେ?
ମୋ ଖୁସି ପାଇଁ ପଢେ।
ଯା ହଉ ବଢିଆ କଥା ଆଉ ବର୍ଷା ବର୍ଷା ହେଲାଣୀ ନା ନାଇଁ ତମ ଆଡେ? ନା ଖରା ପାଗ ଆଜି ନା ଆମର ଉଠେଇଛି।
ନା ଆମ ଆଡେ କୋହଲା କୋହଲା।
ହୁଁ ହୁଁ ହଉ ତାହେଲେ ଯାଅ ରୋଷେଇ କରିବ ଟାଇମ ବି ହେଲାଣିି। ଆଜି ତ ସମୟ ହେଇଯାଇଛି ବାଏ।
ହ ବାଏ।